ଦେଖନ୍ତୁ ଆପଣଙ୍କର କାଟିଦେଲେ ନା କଣ ଆଜ୍ଞା ଆପଣ କାଟି
ନାଇଁ ନାଇଁ ଭଉଣୀ ମୁଁ ତ ଥିଲି ଆପଣଙ୍କୁ ହାଲ ହାଲ କହୁଛି କିନ୍ତୁ ଆପଣ କିଛି କହିଲେନି କଣ?
ନାଇଁ ମୁଁ ତ ଆମର ବର୍ଛଣା ଦୁର୍ଗା ପୂଜା କଥା କହୁଥିଲି ଅ
ହୁଁ କହୁଥିଲେ କଟିଗଲା ଆଉ ପ୍ରଥମରୁ ଏବେ ଆରମ୍ଭ ହେଲା ଆଉ।
ଆଜ୍ଞା।
ମୁଁ କହିଲି ଆପଣଙ୍କର କଲ ଟି କଟିଗଲା ପୁଣି ଆଉଥରେ ଆରମ୍ଭରୁ ଆପଣ ଲଗେଇଲେ ଆଉ ଥରେ ଆଉ।
ଆପଣ ଗୋଠେ ଦେଖିଲେ ଏଠି ପାଖରେ ଅଛନ୍ତି ତ ନେଟୱାର୍କ ଠିକ ଅଛି ନା ଆପଣଙ୍କ ଫୋନ ରେ ଦେଖିଲା।
ଆଜ୍ଞା ଆଜ୍ଞା ଆମର ତ ୱାଇଫାଇ ବି ଲାଗିଛି ଯଝିଉ କିନ୍ତୁ କଣ ଆ କେ ଆଣି କେମିତି କଟିଗଲା।
ଆଜ୍ଞା।
ଆ୍ଞା ଆଉଉ ଦୁର୍ଗା ପୂଜା ଦେଖିବାକୁ ଆସିଛନ୍ତି କି ନାହିଁ?
ଆଜ୍ଞା କଟକ ତ ମୁଁ ଯାଇ ଦୁର୍ଗା ପୂଜା ଦେଖିବାକୁ
ଆଜ୍ଞା ଓଡିଶାରେ ତ କଟକ ଭୁବନେଶ୍ଵର ରାଉରକେଲା ଅ ଏମିତି ବହୁ ସମ୍ବଲପୁର ଦୁର୍ଗା
ବୁିଲ ଆପଣଙ୍କର କଣ ଆପଣଙ୍କ ଆପଣଙ୍କର ସେଠି କଣ ଶାଶୁ ଘର ବର୍ଚ୍ଚନା ରେ ନା କଣ ଘର ଟା
ନାଇଁ ମୋର ମାମୁଁ ଘର
ଆପଣ ମାମୁଁ ଘରେ ରହୁଛନ୍ତି
ଆଜ୍ଞା
ଘରଟା
ଆଜ୍ଞା
କହିଲି ଆପଣଙ୍କ ଘର ଟା କୋଉଠି
ଆମର ଘର ହଉଛି ପାଇକରାପୁର ବର୍ଚଣା ପାଇକରାପୁର
ଓହୋ ଆପଣ ବର୍ଚ୍ଚନା ମାମୁ ଘରେ ରହୁଛନ୍ତି
ଆଜ୍ଞା
ହ କଣ ଏବେ ଆପଣ ପଢୁଛନ୍ତି ନା ପଢା ସରିଲାଣି ଆପଣଙ୍କର
ନାଇଁ ମୋର ପଢା ସରିଲାଣି ମୁଁ ଏବେ ଅଛି ଆଉ ସେ ଚାକିରି ପାଇଁଁ ଯୋଗାଯୋଗ କରୁଛି
କଣ ସରକାରୀ ଚାକିରି ପାଇଁ ଆପଣ ଇଏ କରୁଛନ୍ତି ନାଇଁ ଚେଷ୍ଟା
ଆଜ୍ଞାା ଆଜ୍ଞା ଆଜ୍ଞା ଆବେଦନ କରିବା ପାଇଁ ପଢାପଢି କରୁଛି ଆଉ
ଓହୋ ଏଇଟା ଏଇଟା କାହାର ଆପଣଙ୍କ ନମ୍ବର ନା ଏଇଟା ଆପଣଙ୍କ ମାମୁଁ ଘର ନମ୍ବରର
ଆଜ୍ଞା ଏଇଟା ମୋର ଜଣେ ଆଈଙ୍କର ନମ୍ବର
ଓହୋ ଯାହା ହଉ ଭଲ ଭଉଣୀ ଆପଣ ପଢାପଢି କରନ୍ତୁ କରି ଆପଣ ଟିକେ ଭଲ ସରକାରୀ ଚାକିରି ଗୋଟେ କଲେ ଆମେ ବି ଖୁସି ହବୁ
ନିହାତି
ଆପଣ ଆଁ ଆପଣଙ୍କର ଚଣ୍ଡିଖଲରେ ଯୋଉ ମେଲନନ୍ତି କିପରି ଭାବରେ ହୁଏ ମତେ ଟିକେ କହିଲେ
ମେଲଣ ଆମର ବହୁତ ଭଲ ମେଲଣ ହୁଏ ଆମର ଏଇଟା ଆମର ଖରା ଦିନ ହୁଏ ଯୋଉ ମା ମାର୍ଚ୍ଚ ମାସରେ
ଆଜ୍ଞା।
ହୁଁ ଏଠି ସବୁ ଆମର ସବୁ ମେଢ଼ ଆସେ ଠାକୁର ମାନଙ୍କର ଆମେ ସକାଳୁ ସକାଳୁ ଯାଉ ଆମେ ବାରଟା ଗୋଟେ ବେଳେ ଆସୁ ସେଠି ବହୁତ ଦୁଖ ଦୋକାନ ସବୁ ବଜାର ପଡ଼ିଥାଏ।
ଆଜ୍ଞା।
ହୁଁ।
ଆମର ଏଇଠି ଆମର ବି ମେଲଣ ହୁଏ। ଆମର ତ ଏଠି ପାଖରେ ଅ ମାନେ ବେଧି ଗୁଡ଼ା ମେଲଣ ଆପଣ ଜାଣିଛନ୍ତି ନା?
ଆଜ୍ଞା ଆଜ୍ଞା ବେଦୀଗୁଡ଼ା ମେଳଣ ତ ଆମର ବହୁତ ପ୍ରସିଦ୍ଧ ମେଲଣ ବେଦୀଗୁଡ଼ା।
ଆଜ୍ଞା ବେଦୀଗୁଡ଼ା ମେଲଣ ହଉଛି ସବୁଠାରୁ ବଡ଼ ମେଲଣ ହଉଛି ବେଦୀଗୁଡ଼ା ବୋଲି ମୁଁ
ଆମ ଚଣ୍ଡିଗଡ଼ ମେଲନର ବି ନାଁ ଅଛି ନା।
ଆଜ୍ଞା ଆଜ୍ଞା ତାପରେ ମେଲଣ ହଉଛି ଆମର ବର୍ଚୁଣା ମେଲଣ ହୁଏ। ଥାନା ମେଲଣ ହୁଏ ବର୍ଚଣା ମେଲଣ ଟା ତାଙ୍କର ଗାଁ ଭିତରେ ହୁଏ। ଆଉ ଥାନା ମେଲଣ ଟା ଆମର ଏଠି ବଜାର ଉପରେ ହୁଏ। ତାପରେ ଖଇରା ମେଲଣ ହୁଏ ଏମତି ବିଭିନ୍ନ ସ୍ଥାନରେ ଛୋ ଟ ଛୋଟ
କି ବିଭାନ ଆସନ୍ତି। ବିଭାନ ଆସନ୍ତି ଭୋଗ ଖାଇ ପ ଆଜ୍ଞା ବିଭାନ ମାନେ ଆସନ୍ତି ପୂଜା ହୁଅନ୍ତି ସେଥିରେ ଆମର ରାଧାକୃଷ୍ଣ ପ୍ରାୟତଃ ଥାନ୍ତି ଅ ତାପରେ ଯୋଉ ଗାଁ ମାନଙ୍କରେ ଯୋଉ ଦେ ବତାଙ୍କୁ ମାନନ୍ତି ସେ ଏମିତି କିନ୍ତୁ ନାରାୟଣଙ୍କ ଉପରେ ସେ ପ୍ରଭୁ ଯାଆନ୍ତି ଆଁ ତ ସେ ପୂଜା ପାଆଁ ତି ଭୋଗ ଖାଆନ୍ତି ଆମର ସେଇ ଦିନ ଠାରୁ କୁହାଯାଏ ଯେ ପ୍ରଥମେ ମାନେ ଆମ୍ବ ଯୋଉ ହୁଏ। ସେଇ ପ୍ର ଯୋଉ ବିମାନ ଆସିଲେ ପୂଜା ହେଲା ପରେ ଦୋଳ ପରେ ଯାଇଁ ଆମ୍ବଟିକୁ ଆମର ଖାଇ ଖା ଖାଆନ୍ତି। ଏମିତି ଆଉ ଭଲ ଲାଗେ ବହୁତ ବହୁତ ବି ଭାନ ଆସନ୍ତି। ମାନେ ମାନେ ପନ୍ଦରଟା ପାଖାପାଖି ବିଭାନ ଆସନ୍ତି। ତାକୁ ବହୁତ ଭଲ ଭାବରେ କୀର୍ତ୍ତନ କରିକିରି ନିଅନ୍ତି ଆମର ବେଧୁଡା ଉପର ଉପ ରକୁ ଭଲ ଲାଗେ। ମାନେ ଭଜନ କୀର୍ତ୍ତନ ସହ ମାନେ ଯେମିତି କି ଆମର ବର ଗଲା ବେଳେ ପ୍ର ସେସନ ହୁଏ। ସେଇପରି ଭାବରେ ଭଜନ କୀର୍ତ୍ତନ ନୃତ୍ୟ ଦ୍ଵାରା ତାଙ୍କୁ ଉପରକୁ ନେଇକିରି। ରଖନ୍ତି ତାଙ୍କ ସ୍ଥାନରେ ସ୍ଥାପନ କରି ପୂଜା କରନ୍ତି। ଏମତି ଆଉ ତାପରେ ବିଭିନ୍ନ ଦୋ ଦୋକାନ ପତ୍ର ବି ପଡ଼ିଥାଏ ଆମର ଅ ମାନେ ଘର ମାନଙ୍କୁ ବନ୍ଧୁବାନ୍ଧବ ମାନେ ବି ଆସନ୍ତି। ବହୁତ ଭଲ ଲାଗେ ଘରଟି ବି ବହୁତ ସୁନ୍ଦର ଲାଗେ ଯେହେତୁ ବନ୍ଧୁବାନ୍ଧବ ଆସି ଘରଟି ପୁରା ଫୁଲ ହେଇଥାଏ ତ ସେଥିଲାଗି ବହୁତ ଖୁସି ଲାଗେ ଆମେ ସବୁ ବନ୍ଧୁବାନ୍ଧବ ଭାଇ ଭଉଣୀ ସାଙ୍ଗ ହେଇ ମିଶି ମିଶିକିରି ଯାଉ ବେଦୁ ଟା ମେଲଣ ଦେଖିବାକୁ। ତାପରେ ସେଠି ବିଭିନ୍ନ ପ୍ରକାର ଦୋଳି ବି ଲାଗିଥାଏ ଯେମିତି କିି ରାମ ଦୋଳି ଅ ତାପରେ ନାଡ଼ି ଦୋଳି ଆଉ ଗୋଟେ କଣ ଘୋଡା ଦୋଳି ଥିଲାଗ ଆମେ ଛୋଟ ବେଳେ ଖେଳିଲା ବେଳେ ଗୋଟେ ଘୋଡ଼ା ଏମିତି ଚାରି କରଥିବ ତାପରେ ବସିକରି ବୁଲନ୍ତି ଆଉ ଏବେ ଆସୁନି ନା ବୋଧେ ଘୋଡ଼ା ଦୋଳି ନା ଚ ଚର୍କି ଦୋଳି ବୋଧେ ଚର୍କି ଦୋଳି ତାକୁ କୁହାଯାଏ। ଏମିତି ବିଭିନ୍ନ ପ୍ରକାର ଦୋଳି ଆସେ ଯୋହା କି ଆମେ ସବୁ ଛୋଟ ଛୁଆ ମାନେ ଖେଳନ୍ତି ଆମେ ତ ବଡ ହେଇଗଲୁଣି ଆଉ ଖେଳି ପାରୁନୁ ରାମ ଦୋଳିରେ ବାସ ଖେଳୁଛୁ।
ଆ ଭଉନା ପାଠ ପଢୁଛନ୍ତି ଆପଣ ଆ ଆଉ ଇଏ କଳ ରେ ନା ବିଜ୍ଞାନରେ ଆପଣ ନା ଇଏ ବାଣିଜ୍ୟ ପଢେଇଛନ୍ତି ଆପଣ?
ଆଜ୍ଞା?
ଆପଣ କଣ ପଢିଛନ୍ତି ପାଠ କଳା ବାଣିଜ୍ୟ ନା ବି୍ଞାନ ବିଜ୍ଞାନ ଯୋଉ ଆପଣ ଗ୍ରାଜୁଏସନ କରିଥିବେ ସ୍ନାତକ
ବିଜ୍ଞାନ।
ହ୍ୟାଲୋ!
ଆଜ୍ଞା ଆଜ୍ଞା। ଆପଣ କଣ ପଢିଛନ୍ତି ଆଜ୍ଞା ଆପଣ କଣ ପଢିଛନ୍ତି?
ମୋର ବାଣିଜ୍ୟ!
ଆପଣ ବାଣିଜ୍ୟ ପଢିଛନ୍ତି ତ ସେ ସବୁ ବିଷୟରେ କିଛି କହିଲେ?
ଯା ହଉ ଆପଣ ବିଜ୍ଞାନ ପଢିଛନ୍ତି ମତେ ବହୁତ ଖୁସି ଲାଗିଲା ଗୋଟେ ବିଜ୍ଞାନ ଷ୍ଟୁଡେଣ୍ଟ ମାନେ ଛାତ୍ର ସହିତ ମୁଁ କଥା ହଉଛି ଆପଣ ଚଣ୍ଡିଗୋଲ କଲେଜରେଢୁଥିଲେ ବୋଧେ ବାବା ଭୈରାନନ୍ଦ ମହାବିଦ୍ୟାଳୟ?
ନାଇଁ ନାଇଁ ମୁଁ ଚଡିଖୋଲ ମାନେ ଏପଟେ କିଛି ଜାଣିନି ମୁଁ ଏତେ ଭଲରେ ଏ କିଛି ମୁଁ ବା ମୋର ପିୟୁଷିଙ୍କ ଘରେ ରହିକିରି ପଢୁଥିଲି। ମୋର ନା ଅ ନାଇଁ ମୁଁ ଟାଙ୍ଗିରେ ପଢୁଥିଲି ମୋର ଅ ଦଶମ ବି ସେଠି ସାରିଛି ତାପରେ ଯୁକ୍ତ ସେଠି ସାରିଛି ମ
ଆପଣ ବିଜ୍ଞାନ ପଢଉଥିଲେ ମାନେ ଭଲ ପଢଛନ୍ତି ପାଠ ଭଲ ହୁଏ ଆଉ।
ଆଜ୍ଞା ଆଉ ଆପଣ କୋଉଠି ପଢୁଥିଲେ ଆପଣଙ୍କର ସ୍କୁଲ
ମୋର ଆମର ବାବା ଭୈରାନନ୍ଦ ମହାବିଦ୍ୟାଳୟ ଚଣ୍ଡିଗଡ଼ କଲେଜରେ। ଆଜ୍ଞା। ଆଉ ଭଉଣୀ ଆ ଆପଣଙ୍କର ଭଉଣୀ ଏବେ ବୟସ କେତେ ହବ? ଆପଣଙ୍କ ଭଉଣୀ ନା ଟା ବୟସ କେତେ ବର୍ତ୍ତମାନ ହବ ଆପଣଙ୍କର ଭଉଣୀ?
ଏଇ ବତିଶ ହେଲାଣି ଆଉ।
ଓ ବତିଶ ହେଲାଣି ଆପଣ ବାହା ହେଇନାହାନ୍ତି?
ଏଇ ବତିଶ ଟା ବହୁତ ସାମାନ୍ୟ କଥା ଆଜିକାଲି ଦୁନିଆରେ ଆଉ ବତିଶ ଯାଇକି ବତିଶ କୁ କଣ ବହୁତ ଭାବୁଛନ୍ତି ବାହା ହେବା କଥା?
ବତିଶ ବର୍ଷର ଝିଅକୁ ଆଉ ପୁଅ ମିଳିବନି ନା କଣ?
ବତିଶ ବର୍ଷର ଝିଅଙ୍କୁ ପୁଅ ମିଳିବେ ହେଲେ ମାନେ ଆଉ ବହୁତ ଭଲ ଭଲ ପୁଅ ବି ମିଳିବେ। ଏଇଟା ଭୁଲ ଧାରଣା ଆପଣଙ୍କର।
ଅପେକ୍ଷା କଲେ କଣ ମୁଁ ଆଉେ ଟିକେ ଆ
ମୁଁ ପାଠ ପଢୁଛି ପରା ପାଠ ପଢୁ ତାପରେ ସରକାରୀ ଚାକିରି ପାଇଁ ଅ ମାନେ ଚେଷ୍ଟା ବି କରୁଚି। ତ ଶୁଣନ୍ତୁ ଜୀବନର ମୁଖ୍ୟ ଲକ୍ଷ୍ୟ କେବେ ବିବାହ ରଖିବା ଉଚିତ ନୁହେଁ। ସବୁ ଲକ୍ଷ ପରେ ବିବାହ ଆ ତ ବିବାହ ଟାକୁ ଏତେ ମାନେ ମୁଁ ମୁଖ୍ୟ ଭାବିବା ଉଚିତ ନୁହେଁ ଜୀବନରେ। ଯୋଉମାନେ ମୁଖ୍ୟ ଭାବନ୍ତି ସେମାନଙ୍କର ଜୀବନ ହିଁ
ଆଗ ରୋଜଗାର ଦରକାର ପଇସା ତାପରେ ଆମର ବିବାହ କରିବା ଉଚିତ।
ଆଜ୍ଞା ଜୀବନରେ କଣ ଅଛି ଯାଇକିରି କଣ କରିବ ପାଠ ସାଠ ଯଦି ଏତେ ପଇସା ଖର୍ଚ୍ଚ କରି ପଢିଲ ତ ଚାକିରି ନିହା ଆଉ ଚାକିରି ନକରି ବାହା ହେଇଯିବ ବାହା ହେଇଗଲେ କଣ ମିଳିବ କିଛି ମିଳିବନି? ଏ ସବୁ ମାନେ କଣ କହିଲ ଗୋଟେ ଫାଲତୁ ମାନେ ଆପଣ ଯୋଉ ଚାରିଲେ ପ୍ରଶ୍ନଟିି ମତେ ବହୁତ ଖରାପ ମାନେ ଭଲ ହିଁ ଲାଗିଲାନି ଆଜ୍ଞା?
ଓହୋ ଓ। ଆଚ୍ଛା ଆଚ୍ଛା ନାଇଁ ନାଇଁ ମୁଁ ପାଠ ବିଷୟରେ ଜାଣିବାକୁ ଚାହୁଁଥିଲି ତା ହଉ ଆପଣ କହିଲେ ଚଳିବ କିଛି ଅସୁବିଧା ନାହିଁ ଆପଣ ସବୁ ଜିନିଶ ଆମେ ସକାରାତ୍ମକ ନବା ଉଚିତ।
ଆଜ୍ଞା ହଁ ଭଲ ଦେଇଛନ୍ତି ଆଉ।
ହୁଁ।
ଆଜ୍ଞା?
ଆଉ ଆପଣ ଏବେ ତ ରଥଯାତ୍ରା ଆସୁଛି ରଥଯାତ୍ରାରେ ଆମେ ବି ଭାବୁଛୁ ଯିବୁ ଟିକେ ରଥ ଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖା ହବା ଦର୍ଶନ କରି ଆମେ ଟିକେ ଆସିବୁ। ରଥ ଟିକେ ଟାଣିଲେ ମାଉସୀ ମାଙ୍କ ଘର ଯାକେ ଟାଣିବୁ ସେଠି ଟିକେ ବେଳାଭୂମି ଟିକେ ଆମେ ଟିକେ ବୁଲାବୁଲି କରିବୁ ଲୋଠି ଲହଡି ଭାଙ୍ଗିବୁ।
ଆଜ୍ଞା ଭଲ ତେବେ ଆପଣ ମାନେ ପୁରୀ ଯିବେ ସେ ସୌଭାଗ୍ୟ ଆପଣଙ୍କର ଅଛି ଆମେ ତ କେବେ ଆଜି ଯାଙ୍କେ ରଥ ଯାତ୍ରାରେ ପୁରୀ ଯାଇପାରିନୁ। ଅ ଘରେ ସବୁବେଳେ କୁହନ୍ତି ଯେ ନାଇଁ ବହୁତ ଭିଡ ବହୁତ ଭିଡ ଯାଇହବନି ଝିଅ ମୋ
ନାଇଁ ପ୍ରବଳ ଭିଡ ରୁହେ ଆପଣ ବହୁତ ଭିଡ ସେଠି ଯିବାଆସିବା ଚାଲି ହବନି ତା ଭିତରେ ଯୋଉଠି ଯାଇଥିବେ ଗୋଟେ ଜାଗାରେ ଠିଆ ହେଇଥିବେ।
ତ ଆପଣଙ୍କର ସୌଭାଗ୍ୟ ଯେ ଆପଣ ଯାଇକି କହୁଛନ୍ତି ରଥ ବି ଟାଣି ପାରିବେ ବୁଲାବୁଲି ବି କରିପାରିବେ ତ ସେଇଟା ବହୁତ ମାନେ ଭଲ କଥା। ଆପଣ ଯାଆନ୍ତୁ ଭଲ ଭାବରେ ବୁଲିକିରି ଆସନ୍ତୁ ଠାକୁରଙ୍କୁ ଦର୍ଶନ କରିକିରି। ଆଉ।
ଆଜ୍ଞା।
ଆପଣଙ୍କ ସହିତ କଥା ହେଲି ବହୁତ ଭଲ ଲାଗିଲା ଆପଣଙ୍କର କଥା ବହୁତ ଭଲ ଲାଗିଲା। ଠାକୁରଙ୍କ ବିଷୟରେ କିଛି କହିଲେ ଭଲ ଲାଗିଲା ଆଉ ଆପଣ ମତେ ଏତେ ବହୁ ମୂଲ୍ୟ ସ ସମୟ ଦେଇଥିବାର ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ମୋର କଲ୍ ଟି ମୁଁ ଏଇଠି ସମାପ୍ତ କରୁଛି ଧନ୍ୟବାଦ।
ଆଜ୍ଞା ଆଜ୍ଞା।